ଓ।
ଆ ନମସ୍କାର ନମସ୍କାର ସୁପ୍ରଭାତ ଆଉ ସକାଳୁ ଆଉ ସକାଳୁ ଉଠିଲେ କେବେ? କେତେବେଳେ ଉଠିଲେ ସକାଳୁ ଉଠିଲେ କେତେବେଳେ?
ଉଠିଲିଣି ଦିଇ ଘଣ୍ଟା ତିନି ଘଣ୍ଟା ହେଲାଣି ଉଠିଲିଣି ଆଜ୍ଞା।
ଆଚ୍ଛା ଆଚ୍ଛା। ଆଉ ଆପଣ ତ ବହୁତ ଦିନ ହବ ଜଗନ୍ନାଥ ଆଶ୍ରମ ଯାଇନାହାନ୍ତି। ଆପଣ ଜଗକୁ ଡାକନ୍ତୁ ଆପଣଙ୍କର କଣ ଗୋଟେ ବ୍ୟବସ୍ଥା କରିବ ଯେମିତି ଆପଣ ହଉଛି ଯିବେ ସବୁଦିନ ଯେମିତି ଯାଉଥିଲେ ମାସ ଦ ମାସ ହେଲାଣି ଜଗନ୍ନାଥ ଆଶ୍ରମ ସେମିତି ଟିକେ ଯିବେ ଟିକେ ଡାକନ୍ତୁ ନା କଣ
ହଁ ମୋର ତ ଇଚ୍ଛା ଅଛି କଣ କରିବା? ଆଉ ସକାଳେ ଟାଇମ ପାଉଛି ମୋର ନ ଯିବାଟା ଭୁଲ। ତେଣୁ ସକାଳୁ ଟିକେ ଯାଇ ଜଗନ୍ନାଥ ଟିକେ ଦର୍ଶନ କରିବାବେ ତ ଜଗନ୍ନାଥ ଅଣସର ଘରେ ଅଛନ୍ତି।
ହ୍ୟାଲୋ। ହଁ ମତେ ଆପଣଙ୍କ କଥା କିଛି ଶୁଭୁ ନାହିଁ। ହଁ।
ହ୍ୟାଲୋ।
ହଁ ହଁ ଏବେ ଆପଣଙ୍କ କଥା ମତେ ଶୁଭିଲା ହଁ ମୁଁ କଣ କହୁଥିଲି କି ଆପଣ ଯୋଉ ଯାଉଛନ୍ତି କାମକୁ ସେଠି ବୁଝୁନାହାନ୍ତି ଟିକେ ଇ ଆମର ଜଣେ ଚିହ୍ନା ପରିଚ ଗାଁ ର ଲୋକଟେ ସେ ରହିବେ। ଟିକେ ବୁଝେଇଲେ ଆପଣ ଯୋଉ କାମ କରିବାକୁ ଯାଉଛନ୍ତି। ସେଟା କେମିତି କଣ ଆଉ ସେଟା ଆ ମାନେ କଣ ମାନେ ମସେଶ୍ଵର ରୁ ପୁରା ସିଧା ବଳିରେ ଯାଇକି ଏ ଡାହାଣ ହାତୀ ବୁଲିକି ପୁଣି ବାମ ହାତୀ ବୁଲିକି ଯିବାକୁ ପଡିବ ନା କଣ କେମିତି ମାନେ ସେଠି କାମ ଖାଲି ଏ ମାନେ କଣ ରେକର୍ଡ ମେଟେନ କରିବ ଏଇଆ ତ
ନାଇଁ ଆଜ୍ଞା ସେଠି କଣ ହେଇ ଶୁଣନ୍ତୁ ମାନେ ଆପଣ ସେକେଣ୍ଡ ଲେନରେ ଆପଣ ଯିବେ ମଞ୍ଚେଶ୍ୱରରେ। ଗଲା ପରେ ବ୍ଲୁ ହିଲ୍ ସିଧା ଗୋଟେ ରାସ୍ତାରେ ଯିବେ। ରାଇଟ୍ ସାଇଡ଼୍ ରେ ଦେଖିବ ଗୋଟେ ବ୍ଲୁ ବ୍ଲୁ ହୁିଲ୍ ହସ୍ପିଟାଲ୍ ଅଛି। ସେ ହସ୍ପିଟାଲର ଅପୋଜିଟ୍ରେ ଗୋଟେ ଗଳି ଅଛି ସେ ଗଳିର ଅର୍ଥ ଗୋଟିଏ ଅଳ୍ପ ବାଟ ମାନେ ଅଳ୍ପ ବାଟ ଗଲେ ଆପଣ ଆପଣଙ୍କ ଘରଠୁ ସେ ଭାସ୍କେଶର କ୍ଲବ୍ ଅଛି ସେତିକି ବାଠ ଗଲେ ତାର ଡାହାଣ ପଟେ ସେ ଅଫିସ୍ ଟା ସେଠି ତାର କାମ ହେଲା କଣ ସେଇଟା ଗୋଟେ ଷ୍ଟକିସ୍ଛି ଏଟ ଗୋଟେ କମ୍ପାନୀର ଷ୍ଟକିସ୍ଛି ସେଠି ତାଙ୍କର ସବୁ ମାଲ୍ ପତ୍ର ଆଉଛି ଏବଂ ମାଲ୍ ସଝାଉଛି ସେ ଯେଉଁ ପେଟିରେ ସବୁ ମାଲ ଆସୁଛି ଆମର କେତେ ପେଟି ମାଲ ଉପରକୁ ଗଲା ସେଇଟା ହିସାବପତ୍ର ରଖିବେ। ଏବଂ କେତେପଟି ମାଲ ଆମ ଅଫିସରୁ ବାହାରକୁ ଯାଉଛି ଥିଏଟର ବି ହିସାବ ପତ୍ର ରଖି ସେ ପେପର୍ ଗୁଡ଼ାକ ଆଣି ଆପଣ ଲେଜର ମେଣ୍ଟେନ୍ କରିବେ ଆପଣଙ୍କ ଆଉଟ୍ୱାର୍ଡ଼ ଇନୱାର୍ଡ଼ ସବୁ ଫାଇଲ ଅଛି ତା ଦେହରେ ସବୁ କରିବେ ଯେ ମାଲ କେଉଁଠୁ ଆସିଥିଲା କେତେ ମାଲ ଆଇଥିଲା କିଏ ଆଣିଥିଲା କେଉଁଠ ଦେଲା କେତେ ସମୟ ଦେଲା ଗାଡି ନମ୍ବର କଣ ଆଉ ଯେଉଁ ଡ୍ରାଇଭର ଆଣିଥିଲା ତାଙ୍କ ସାଇନ୍ ସିଗ୍ନେଚର ରଖିବ ତାପରେ ସେଇଗଡା ସବୁ ଲେଖି ସାରିଲା ପରେ ଲେଜର ମେଣ୍ଟେନ ପରେ ତାକୁ ସିଷ୍ଟମ୍କୁ ଦିଆଯାଏ ସିଷ୍ଟମରେ ସେମାନେ ସବୁ ଅନଲୋଡ଼୍ କରନ୍ତି। ଏହିସାବ ଏହାଇ ହେଉଛି କାମ ତା ଛଡ଼ା ଯେଉଁ ଷ୍ଟାଫ ମାନ ସବୁ ଆସୁଛନ୍ତି ତାଙ୍କ ରେଜିଷ୍ଟର ମେଣ୍ଟେନ ହେଉଛି ମାନେ କେଉ ପିଲାମାନେ ଆଇଲେ କହୁଛି କେତେ ସମୟରେ ଆଇଲ କେତେ ସମୟରେ ଗଲେ ତାପରେ ସେମାନେ ଲଞ୍ଚ ଟାଇମରେ ଯେଉଁ ଗଲେ ସାଇନ୍ କରିଯିବେ ସାଇନ୍ କରେ କେତେ ସମୟ ଲଞ୍ଚ ପାଇଁ ଗଲେ କାରଣ ନା ଲଞ୍ଚ ପାଇଁ ଘଣ୍ଟ ଗୋଟେ ସେମାନଙ୍କୁ ସମୟ ଦିଆଯାଇଛି। ସେମାନେ କଣ ଦୁଇ ଘଣ୍ଟା ରହିବେ ତ ସେଥିପାଇଁ ଗୋଟେ ରେକର୍ଡ଼ ମେଣ୍ଟେନ କରାଯାଇଛି ରେଜିଷ୍ଟର ମେଣ୍ଟେନ କରାହୋଇଛି ଯେ ପିଲା କେଶବ ଗଲା ରଞଜ କରିବାକୁ କେଶବ ପୁରାହିଲା ତେଣୁ ଏହିସବୁ ହେଇଛି ଆପଣ ବୁଝିଲେ
ଆଚ୍ଛା ଆଚ୍ଛା ମୁଁ କହୁଥିଲି କି ଧର କର ଆପଣଙ୍କର ଦିଟାରୁ ମାନେ ଆପଣଙ୍କର ଡ୍ୟୁ ଟି ଆରମ୍ଭ ହଉଛି ରାତି ଦଶଟା ଯାଏଁ ହେଲା ମାନେ ହେଲା ମାନେ ଆଠ ଘଣ୍ଟା ଆଠ ଘଣ୍ଟା ମଧ୍ୟରେ ମଧ୍ୟ ଆପଣଙ୍କୁ ଘଣ୍ଟେ ସେମାନେ ଛାଡ଼ନ୍ତି ଡ୍ୟୁଟି ଟାଇମରୁ ଲଞ୍ଚ କଣ ପାଇଁ ନା ଆଠ ଘଣ୍ଟା ବାଦରେ କରନ୍ତି ନା କଣ ମତେ ବିଷୟରେ ଟିକେ କହିଲେ?
ମାନେ ଆ ଯୋଉ ଆଠ ଘଣ୍ଟା ମଝିରେ ଧରାଯାଉ ମୋର ଧର ସକାଳୁ ଡ୍ୟୁଟି ଅଛି ଧର ମୁଁ ଗାଧୁଆ ବେଳେ ପୁଣି ଖାଇବି ନା ନାହିଁ ତେଣୁ ସେଥିପାଇଁ ଆପଣଙ୍କ ଡ୍ୟୁଟି ଆୱରରେ ଆପଣଙ୍କୁ ଘଣ୍ଟାଟେ ସମୟ ଦିଆଯାଏ ଆପଣ ଟିଫିନ୍ ଖାଇବା ପାଇଁ ଜଳଖିଆ କି ମିଲ୍ ଖାଇବା ପାଇଁ ପାଇଁ ଆପଣଙ୍କୁ ଦିଆଯାଏ। ଆପଣ ଖାଇବେ କି ଚା ଫା ଟିକେ ପିଇଲେ କଣ କଲେ ତେଣୁ ଆପଣ କାମରେ ବ୍ୟସ୍ତ ରହିଲେ ତ ଆପଣ ବିରକ୍ତ ହେଇଯିବେ ନା ତେଣୁ ସେଥିପାଇଁ ଘଣ୍ଟେ ଲିଜର ଦିଆଯାଏ ଆପଣ ଜଳଖିଆ ଖାଆନ୍ତୁ ମିଲ୍ ଖାଆନ୍ତୁ କି ଚାହା ପିଅନ୍ତୁ ଯାହା କରିବେ। ତେଣୁ ସମସ୍ତ ଷ୍ଟାଫଙ୍କୁ ମଧ୍ୟ ସେମିତି ସୁବିଧା ଦିଆହେଇଛି। ତେଣୁ ସମସ୍ତେ ଯାଇକି ଘଣ୍ଟାଟାରେ ଯାହା ଚା ଜଳଖିଆ ଖାଇକି ଆସିପାରିବେ ବୁଝିଲେ କି?
ଆଚ୍ଛା ଆଚ୍ଛା ମୁଁ ସେଇଆ ହିଁ ବୁଝିବାକୁ ଚାହୁଁଥିଲି ଆପଣଙ୍କଠୁ କି ହଉଛି। ଏ ମାନେ ଏମିତି ମାନେ ସ ସକାଳୁ ଯୋଉମାନେ ଯାଆନ୍ତି ତାଙ୍କୁ ବି ଘଣ୍ଟେ ସକାଳର ଖାଇବା ଖାଇବା ପାଇଁ ଛଡାଯାଏ ମାନେ କହିଲେ ଆପଣଙ୍କର ସମୁଦାୟ ସାତ ଘଣ୍ଟା ଡ୍ୟୁଟି ବୁଝିଲେ ହେଲେ କୁହନ୍ତୁ ମାନେ ଆପଣ ସେଇ ଜିନିଷ ଗୁଡ଼ାକର ରେକର୍ଡ଼ ରଖୁଛନ୍ତି ମାନେ ଆଜିକାଲି ଏତେ ଅନଲାଇନ ଯୁଗ ହେଇକି ମଧ୍ୟ ଆପଣଙ୍କର ମାଲିକ ଏମିତି ଅଫଲାଇନରେ ରେକର୍ଡ ରଖୁଛନ୍ତି ମାନେ ସତ କୁ ସତ ମାନେ ସିଏ ତାଙ୍କର ବହୁତ ବୁଦ୍ଧି ଅଛି କାରଣ ଦେଖ ଅନଲାଇନରେ ଅପେକ୍ଷା ଅଫଲାଇନରେ ହଉଛି ମାନେ ଭଲ ସେ ମାନେ ଲୋକ ଜଣେ ଲେ ଲେଖା ଲେଖି କରିବ ଅନଲାଇନରେ ବି ଲୋକ ଲେଖିବ ଯେ ହେଲେ ତଥାପି ମାନେ ଏଇଟା ମାନେ କଣ ଲୋକ ହିଁ ରେକର୍ଡ ମେଣ୍ଟେନ୍ କରିବ ଯୋଉଟା କି ପୁରା ନିର୍ଭୁଲ ଭାବରେ ହବ। ଚାରି ଜଣଙ୍କ ଆଖି ଆଗରେ ହବ ବୁଝିଲେ ତ ଏ ହଁ ଆପଣଙ୍କୁ ମୋ କଥା ଶୁଭୁନଥିଲା କି?
ହଁ କାଇଁ ଗୋଟେ ସେକେଣ୍ଡ ପାଇଁ ବନ୍ଦ ହେଇଗଲା ଆପଣଙ୍କର?
ହୁଁ ନାଇଁ ନାଇଁ ମୁଁ ସେଇୟା ହିଁ କହିଲି କି ଏମତି ମାନେ ଭଲ ଆପଣଙ୍କ ମାଲିକ ବି ଭଲ ଆପଣଙ୍କୁ ପୁରା କାମ ପାଇଁ ଭଲ ମାନେ କି କିଛି ମାନେ ଇଏ କରନ୍ତିନି କିମ୍ବା ସାହାଯ୍ୟ କରନ୍ତି ଲୋକମାନେ ସେଠି ସବୁ ଭଲ ଅଛନ୍ତି?
ହଁ ଆକ୍ଚୁଆଲି ଷ୍ଟା ଆପଣ ଭଲ ହେଲେ ଦୁନିଆ ଭଲ ହେବ। ଆପଣ ଯଦି ଅନ୍ୟ ଷ୍ଟାଫ୍ କର୍ମଚାରୀଙ୍କ ସହିତ ଭଲ ବ୍ୟବହାର କରିବେ ଭଲ ସମ୍ମାନ ଦେଇ କଥା କରିବେ ସିଏ ବି ଆପଣଙ୍କୁ କଥାବାର୍ତ୍ତା କରିବେ। ତେଣୁ ଆପଣ ତାଙ୍କ ସହିତ ଯେତେ କୋପରେଟ୍ କରିକି କାମ କରିବେ। କରିପାରିବେ ହେଲେ ଆପଣ ଭଲ ହେବେ। ଆପଣ ସିନିୟର୍ ଅଫିସର ମାନେ ଯୋଉ ବାବୁ ଅଛନ୍ତି ମ୍ୟାନେଜର୍ କି ସିନିୟର୍ ଷ୍ଟାଫ୍ ଅଛନ୍ତି ତାଙ୍କ ସହିତ ଟିକିଏ ଭଲ ସମ୍ପର୍କ ରଖିକି କଥାବାର୍ତ୍ତା କରିବେ ଆଉ ନହେଲେ ଯଦି ଆପଣ ଟିଙ୍ଗାଳିଆମି କଥାବାର୍ତ୍ତା କରିବେ ଅବଗିଆ କଥାବାର୍ତ୍ତା କରିବେ କାମର ଅବହେଳା କରିବେ ଆପଣ ଯେତେ ଯେତେ ଭଲଲୋକ ହୁଅନ୍ତୁନା ସେମାନେ ତମକୁ ଖରାପ ଭାବିବେ ବୁଝିଲେ କି?
ନାଇଁ ନାଇଁ ଏଇଟା ତ ସତ କଥା ଆପଣ ଯଦି ପୁରା ଭଲରେ ଲୋକ ସମ୍ପର୍କ ରଖିବେ ତ ଆପଣଙ୍କୁ ବି ସମସ୍ତେ ମାଲିକ ଆଗରେ ଆପଣଙ୍କ ବିଷୟରେ ତାରିଫ କରିବେ। ଆପଣ ବି ମାନେ କାହାର ତାରିଫ କରିବେ। ତ ମାଲିକର ବିଶ୍ଵସ୍ତ ହେଇକି ବି ରହିଲେ ଭଲ କାରଣ ମାଲିକ ଜାଣିବ ଏଇ ପିଲାଟା ଭଲ। ସପୋଜ ଯଦି କାଲି ଆପଣ କିଛି ଗୋଟେ ଭୁଲ୍ କରିଦେଇଛନ୍ତି କାମରେ କି କଣ ମାଲିକ କହିବ ହଁ ମଣିଷ ମାତ୍ରକେ ତ ଭୁଲ ଏମିତି ଟିକେ ହେଲେ ଭଗବାନ କରନ୍ତୁ କେବେ କିଛି ଭୁଲ ନହଉ କାରଣ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କାର ବେପାର କଥା ନା କିଛି ଯଦି ଭୁଲ୍ ହେଇଯିବ ଅସୁବିଧା ନା କଣ।
ହଁ ହଁ ଯଦି ମାଲିକ ଏତେ ଟଙ୍କାର ଇଏ କରି କରିଛନ୍ତି କମ୍ପାନୀର ତେଣୁ କୋଟି କୋଟି ଟଙ୍କାର ମାଲ୍ ଆଉଚି ତେଣୁ ସେଗୁଡ଼ାକ ଠିକ୍ ସେ ସେଥିପାଇଁ ତ ସେମାନେ କର୍ମଚାରୀ ନିଯୁ କରୁଛନ୍ତି ଯେ ତାଙ୍କ କାମଟା ଠିକ୍ ହେବ କୋଉଠି କେମିତି ଭୁଲ୍ ଭଟକା ନ ହୁଏ ଜିନିଷ ଚୋରି ନ ହୁଏ ସେଥିପାଇଁ ସେମାନେ ଦୁଆର ମୁହଁରେ ଜଗେଇଛନ୍ତି। ଯୋଉ ଷ୍ଟାଫ୍ ଆଇଲେ କାମ କରିବେ ତାଙ୍କୁ ସବୁ ଚେକ୍ କରାଯିବ। କେଇଆଣି କଣ ନେଇ ପଳେଇଲେ କି ତାଙ୍କ ଖାଇବା ବ୍ୟାଗରେ ସବୁ ଚେକ୍ କରାଯିବ। ତ ତାଙ୍କ ପକେଟ୍ ବି ଚେକ୍ କରାଯିବ କାଳେ କଣ ନେଇ ପଳାଉଚନ୍ତି ହୁଁ ଏଇଭଳିଆ ସବୁ ଆଉ।
ଆଉ ମାନେ ଯୋଉ କ୍ୟାମେରା ଲାଗିଛି ସେଠି ସବୁ ମାନେ ଏମିତି ଚେ କରିବା ପାଇଁ ଲୋକମାନେ କିଏ ଗଲା ଗାଡ଼ି କେତେବେଳେ ଆସିଲା କି କଣ
ସବୁଠି ଆଜ୍ଞା ସବୁଠି ଆଜ୍ଞା ଟ୍ରକ୍ ଯୋଉଠି ଅଲୋଡ଼ ହବ ସେ ଯୋଉ ଟ୍ରକ୍ ଆସେ ତାର ସିଲ୍ ହେଇକି ଆଇଥିବ କମ୍ପାନୀରୁ ସେ ସିଲ୍ କି ଭଙ୍ଗାଯିବ ସେ ସିଲ୍ କି ଫଟୋ ଉଠାଯିବ। ପରେ ଆପଣଙ୍କର ଉଁ ମାଲ୍ ଗଣା ହବ ଗୋଟି ଗୋଟି କରି ଗଣା ହବ ସେଠି କ୍ୟାମେରା ଲାଗି କେହି ହେଠି ଠକି ପାରିବେନି। ଆପଣ ଯେକୌଣସି କର୍ମଚାରୀ ଅଛନ୍ତି ଜିନିଷପତ୍ର ଯୋଉଠି ଅଛି। ସବୁ ସମସ୍ତଙ୍କୁ ତଦାରକ ପାଇଁ କ୍ୟାମେରା ଲଗାହେଇଥାଏ। ହୁଁ ତାପରେ ସେଠି ତାଙ୍କର ଲୋକ ଜଗିବା ପାଇଁ ଅଛନ୍ତି। ସୁପରଭାଇଜର ବି ଜଣେ ଅଛି ସେଠି ବୁଲିକି ସବୁ ଦେଖୁଥିବ କିଏ କଣ କାମ କରୁଛି ନ କରୁଛି। କୋଉଠୁ ଭୁଲ୍ ହେଲା କଣ ହେଲା ଉଁ ଏଇଭଳିଆ ସବୁ ଅଛି ଚାଲିଛି ଆଉ।
ଆଚ୍ଛା ଆଚ୍ଛା ମାନେ ସେଇଟାରେ କିଛି‌ ତିଆରି ହଉନି ସେ କମ୍ପାନୀରେ ଖାଲି ଷ୍ଟକ୍ ଆସିକି ରହୁଛି ସବୁଆଡୁ଼। ଆଉ ଏଇଠୁ ମାନେ ବହୁତ ଜାଗାକୁ ବିଭିନ୍ନ ଜାଗାକୁ ଓଡ଼ିଶାର ସବୁ ଜିଲ୍ଲା ହେରିକା କୁ ଯାଉଛି ଏଇଆ ତ ସେ କମ୍ପାନୀ।
ହଁ ହଁ ଏଠି ମାନେ କମ୍ପାନୀର ଷ୍ଟକ୍ ଷ୍ଟକ୍ ହାଉସ୍ ଏଇଟା। କମ୍ପାନୀ ମାଲ୍ ସବୁ ଆସିବ ଏଠି ଷ୍ଟକ୍ ରହିବ ଏଠୁ ତାପରେ ବିଲ୍ ହେଇକି ସବୁ କିଏ କୋଉ ଏରିଆକୁ ଯିବ ସବୁ ଏଠୁ ମାଲଯାଏ। ବୁଝିଲେକି।
ହଁ ହଁ ମୁଁ ସେଇଆ କହିଲି କାହିଁକି ନା ସେଇ ଏରିଆରେ ତ ବହୁତ ଅଛି ଯୋଉଟା କି ମାନେ ସେଠି ବି ତିଆରି କରୁଛନ୍ତି ଜିନିଷ ପତ୍ର ହେରିକା। କିନ୍ତୁ ଏଇଟା ହଉଛି ଆପଣଙ୍କର ଇଏ ଭଲ କିଛି ଅସୁବିଧା ନାହିଁ। ଏଇଟା ମାନେ ସୁରୁଖୁରୁରେ କିଛି ସଫା କାମ ହାତ ପରିଷ୍କାର ରହିବ। ଖାଲି ଆସିବ ଲେଖା ଲେଖି କରିବ ତାପରେ ଇଏ କରିଦବ ସରିଲା କାମ ଖତମ।
ନାଇଁ କାମ ଖତମ ଆଜ୍ଞା ଯୋଉ କଥାରେ ସେତେ ହାଲକାରେ କହିଲେ ହବନି ନାହିଁ। ଏଇଟା ଆପଣଙ୍କର ଗୋଟେ ରେସ୍ପନ୍ସବିଲିଟି କାରଣ ଆପଣ ଗୋଟେ ଦାୟିତ୍ୱ ନେଇଛନ୍ତି ମାନେ ସେଟା ସୁଚାରୁ ଭାବରେ ତୁଲେଇବା ଦରକାର। ସବୁଦିନର କାମ ସବୁଦିନ ଅପୁଡେଟ୍ ହେବା ଦରକାର ତେଣୁ ଆଉ ତମେ ବାକି ରଖିବ। ତାପରେ କାମ ହେଇନଥିବ। ତେଣୁ ସେଠି ଯାହାବି ବି ହେଲେ ମାଲିକ ମ୍ୟାନେଜର ମଧ୍ୟ ରାଗିବ ଯେ ଆପଣ କଣ ପାଇଁ କାମ କରୁନାହାନ୍ତି ଆପଣ କଣ ପାଇଁ ରହିଛନ୍ତି। ତେଣୁ ନିଜର କାମ ଗୁଡ଼ାକ ନିଜେ ସବୁଦିନ ଅପ୍ରିସିଏଟ୍ କରିଦେଲେ ଆପଣଙ୍କୁ କେହି ପଦ କହିବାକୁ ନଥିବ କାମ ବି ବେଶୀ ନାହିଁ ତେଣୁ ଆପଣ କାମ କରିପାରିଲେ ଆପଣ ସବୁଠୁ ଭଲ ହେବେ ବୁଝିଲେ କି ଭଗବାନଙ୍କ